ଓ ଶୁଣି ପାରୁଛ?
ଭାଇ ମୁଁ ଭଲ ଅଛି, ଆଉ ତମେ କେମିତି ଅଛ?
ହଁ ଭାଇ ମୁଁ ହେଲେ ଭଲ ଅଛି, ଏବେ ଦି ଦିନ ତଳେ ଟିକେ ଜର ଫର ହେଇଯାଇଥିଲା। ସେଇ ବେଙ୍ଗାଲୋର ହଉଛି ତମେ ତ ଜାଣିଥିବ ଟିକେ ପାଗ ଚେଞ୍ଜ ହେଇଥିବାରୁ ଜର ଫର ହେଇଯାଇଥିଲା ତ ଆଉ ଏବେ ତ ସୁସ୍ଥ ଲାଗୁଛି ଆଉ ତମର ଦେହ କିପରି ଅଛି?
ଏ ମୋ ଦେହ ତ ଛାଡ ତମେ ଜର ଲାଗିବାରୁ କଣ ମେଡିସିନ ଖାଇଲ?
ଅଫିସରେ ସେ ଫ୍ରିରେ ମେଡିସିନ ଦିଆଉଥିଲା ଔଷଧ ଟିକେ ଆଣିକି ଖାଇଲି। ଦୁଇ ଦିନ ଲାଗିଲା ଭଲ ହେବାକୁ ଏବେ ସୁସ୍ଥ ଲାଗୁଚି। ସେମିତି ଟିକେ ଟିକେ ଜର ଜରିଆ ଲାଗୁଛି କଣ କରିବା ବାହାର ଅଛି ମା ର ତ ହାତ ବାଜିଲେ ସିନା ଜର ଭଲ ହବ ମାର ହା ହାତ ବାଜିନି ଆଉ ଔଷଧ ଖାଇକି ତ ଦେହ ଭଲ କରିବାକୁ ପଡିବ ଆଉ।
ଠିକ୍ କହିଲେ ଠିକ୍ କହିଲ ଭାଇ ମୋର ବନ୍ଧୁର ଦେହ ଭଲ ଅଛି। ଆଚ୍ଛା ତମେ ବ୍ୟାଙ୍ଗଲୋରୁ କେବେ ଫେରିବ?
ଆରେ ମୁଁ ତ ଫେରିବି ଆମର ହବ ଜୁଲାଇ ଷୋହଳ ଆସିବାର ଦୁଇ ମାସ ହେଇଗଲା। ଆଉ ଗୋଟେ ଦଶ ପନ୍ଦର ଦିନ ରହିଲ ଦୁ ଦଶ ପନ୍ଦର ଦିନ ପରେ ପଳେଇବି ଓଡିଶାକୁ ଆଉ ମୁଁ ବି ଶୁଣିବାକୁ କହିଲି ତମେ କଣ ଭୁବେଶ୍ୱର ରେ ଇଣ୍ଟନସିପ୍ କରୁଚ ସେ ଲଳିତ ର ତମର। ତମର କେବେ କଣ ସରୁଚି?
ଆମର ତ ଏବେ ଆଜି ତିନି ଦିନ ହେଲା ଆହୁରି ସତେଇଶ ଦିନ ମାନେ ଆମେ ଅଗଷ୍ଟ ଏକ ମାସରେ ଅକ୍ ଅଗଷ୍ଟ ଏକରେ ଯିବୁ। ହେଲା ଅଗଷ୍ଟ ଏକରେ ଆମର ମାସିଖିଆ ଇଣ୍ଟନସିପ ନା। ହାଲୋ।।
ହଁ କୁହ କୁହ।
ହଁ ଆମର ମାସକିଆ ଇଣ୍ଟନସିପନା ଟିକେ ଟିଜିରେ କରୁଛୁ।
ଆଚ୍ଛା ଆଚ୍ଛା ହେଲେ ତମେ କେତେ ଜଣ କଣ କଲେଜ କେତେ କଣ ପିଲା ଯାଇଛ କେତେ କଣ ପଇସା ନା ଫ୍ରି କଣ ଅଛି ସେଇଠି।
ତେଛୁ ଆଉ ସେ ଆଉ ସେଖେଣ୍ଡଇୟର ପିଲା ମଧ୍ୟ୍ୟ ସାତ ଆଠ ଜଣ ଅଛ ଅ-ଅଛନ୍ତି। ଲା ଆମ ଇଣ୍ଟନସିପ ରୁ ଫିସ୍ ହେଲା ପାଞ୍ଚ ହଜାର ପାଆଁଶ ଟଙ୍କା। ଆଉ ହଷ୍ଟେଲ ର ଫିସ୍ ହେଲା ସତରଶହ ଟଙ୍କା। ତା ପାଖାପାଖି ଛଅ ହଜାର ଦୁଇଶ ଟଙ୍କା। ଆଉ ଆମେ ଗୋଟେ ଗୋଟେ କ୍ଲାଉଡ କିଚେନ ଟାଇପର ଗୋଟେ ଲୋକଙ୍କୁ କହିଲୁ ତାଙ୍କେ ଖାଇବାକୁ ଆଣୁଚନ୍ତି ଦିନକୁ ଦୁଇଟା ମେଡିସନ ମାସକୁ ତିନି ହଜାର ଦୁଇଶହ ଟଙ୍କା ଆ ତିରିଶ ଦିନ ତାଙ୍କେ ଖାଇବାକୁ ଦେବେ ମେନୁ ହିସାବରେ ଦେବେ ତାଙ୍କେ ତ ପ୍ରାୟ ଆମର ନ ତ ନଅରୁ ଦଶ ହଜାର ଟଙ୍କାରେ ଖର୍ଚ୍ଚ ହେବ ମାସୁଟିରେ ।
ଆଚ୍ଛା ଆଛା ଆଉ ଭଲ କଥା ଗୋଟେ ଇଣ୍ଟନସିପ କର କାରଣ ପାଖରେ ରହିଲେତ ମାଲ ବର୍ଷ ରହି କହିଲା କମ୍ ବି କରିକି ପଢ଼ାପଢ଼ି କରିକି ଏମତି ଜବ୍ ଟି କରିବାକୁ ପଡ଼ିବ ମୁଁ କହିଲି ଆମ କଲେଜ ତରଫରୁ ପାଇଥିଲି ଗମେଣ୍ଟ ଆମର ଯୋଉ ଏରୋପ୍ଲେନ୍ ଅଛି ଲେବ୍ରୋଟନରେ ସ କାମ ପାଇଥିଲି ମୁଁ ତ ଆସିଚି ଆମ ଏଠି ରୁହା ରୁହି ସବୁ ଫ୍ରି ଅଛି ଯାହା ଟିକେ ଏକ୍ସଟ୍ରା ଖାଇବା ଖର୍ଚ୍ଚ ଆମେ ଦିଆଦିଇ କରିକି ଅଛୁ। କଲେଜ ସବୁ ଆମ ଖର୍ଚ୍ଚ କରିବ। ଆଉ ଗୋଟେ ଦୁଃଖର କଥା ଏହା ଯେ ଆମେ ବେଙ୍ଗାଲୋର ଆଇକି ଅଛୁ ଓଡିଶାରେ ଖାଇବା ତ ମିଳୁନି ସେଇ ଭାତ ସାମ୍ବାର ଚଟଣି ଖାଇ ଖାଇତ ଆମ ଦିନ ଗଲା ଦୁଇ ମାସ ରହିଗଲା ଆଉ ଗୋଟେ ଭଲ ଲାଗିଲା ତମେ ତ ଭୁବନେଶ୍ୱରରେ ପାଇଲ ଓଡିଶା ଖା ଖାଇବା ପାଇ ପାଉଥିବ ଖାଇବା ପାଇଁ ଆଉ ତମେ ଯୋଉ କହିଲେ ରହୁଚି ବୋଲି ତମେ କଣ ପିଜିରେ ରହୁଛ ନା ନିଜେ ରୋଷେଇ କରିକି ଖାଉଛ?
ନାଇଁ ପିଜିତ ନାଇଁ ମୁଁ କହିଲି ଯେମିତି ଆମର ହଷ୍ଟେଲରୁୁ ହେଷ୍ଟେଲ ଛୁଆ ଅଛୁ ଆମେ ଆମେ ଗୋଟେ କ୍ଲାଉଡ୍ କିଚେନ ଟାଇପର ଗୋଟେ ଲୋକଙ୍କୁ କହି ଦେଉଛୁ ସିଏ ଆଣିକି ଖାଇବାକୁ ଦଉଚି ନିଜେ ରୋଷେଇ କରି କି ଗ୍ୟାସ୍ ତ ଅ ନାଁ ନାଁ ନାଁ କାରଣ ଗ୍ୟାସ୍ ନରହିଲେ ବହୁତ କିଛି ଅସୁବିଧା ଦୁର୍ଘଟଣା ମଧ୍ୟ ହେ ପାରିବୁ। ଠିକ ଅଛି ଗ୍ୟାସ୍ ଯଦି ଆପଣ ଆଣିବେ କାହାର କଣ ଅସୁବିଧା ହବ ଗ୍ୟାସ ଲିକ୍ ହେଲେ ହଷ୍ଟେଲ ଫାଟିଲେ ବହୁତ ଲୋ ଲୋକଙ୍କର ଜୀବନ ମଧ୍ୟ ଯାଇପାରିବ ତେଣୁକରି ହଷ୍ଟେଲରେ ଆମ ଏଠି ଗ୍ୟାସ୍ ଆଲାଓ ନାହିଁ। ତେଣୁକରି ରୋଷେଇ କରିବାଟା ତ ଅସମ୍ଭବ।
ଆଛା ଆଛା ହଁ ଏଇଟା ବି ସତ କଥା କାରଣ ତମ ତମର ପିଲା ଭଲ ପିଲା କିଏ ମିଳିବ କି ନାଇଁ ସେଇଟା ତ କହିପାରିବିନି ଆଉ କେତେ ପିଲା ଦୁଷ୍ଟ ନଷ୍ଟ ବି ଥାଉ ଯଦି ସେ ହିଟର ରେ ଗ୍ୟାସ ଲଗେଇକି ଉତ୍ତିବାଦ ହବ। କାଳେ ନିଆଁ ଫିଆ ଲାଗିବ ହଷ୍ଟେଲରେ ବିଜାର ଆଉ। ତମେ କହିଲା ପରେିଲରା ତ ବାହାରୁ ତମେ କଣ ମଗେଇକି ଖାଉଛ? ତାର ପ୍ରାଇସ୍ ମାନେ ପଇସା ଦର ଫର କେତେ ରହୁଛି ଖାଇବା ଭଲ ଦଉଛି କି?
ଆ ଖାଇବା ତ ଭଲ ରହୁଛି ତାର ପ୍ରତ୍ୟେକ ମିଲ୍ସକୁୁ ଆମେ ହିସାବ ଲଗେଇଲୁ ପ୍ରତ୍ୟେକ ମିଲ୍ସ ଏ ପାଖାପାଖି ତେପନ ଟଙ୍କା ଆସଛି।
ଆଚ୍ଛା ଆଚ୍ଛା।
ପ୍ରତ୍ୟେକ ମିଲ୍କୁ ପାଖାପାଖି ତେପନ ଟଙ୍କା ଆସୁଛି। ଆଉ ତାହେଲେ ଭାଇ ତମେ ଯୋଉ ଖାଇବା ଖର୍ଚ୍ଚ କରୁଥିଲ, ଖାଇବା ନିଜେ ବନଉଛ କି ବାହ ହାରାରୁ ହିଁ ଖାଉଛ।
ଆରେ ନାଇଁ ମୋ ଭାଇ ଖାଇବା କେମିତି ବନିବ ଆମେ ତ ପିଜିଇ ରହୁଛୁ। ଆଉ ପିଜି ତ ଟୁ ସେରି ରହୁଛୁ ସେଇ ଗ୍ୟାସ ଫ୍ୟାସ ଦୁଇ ମାସ ପାଇଁ ସବୁ ଆଣିବା ତ ବିଚାର ନା ପୁଣି ଆଣିକି ନବୁ ଘରକୁ ବୁ ନବୁ ରଖିବୁ କରିବୁ ପିଜ ର ସେଇ ପିଜି ରେ ହିଁ ତଳେ ସବୁ ବନା ହଉଚଛି ତଳେ ଖାଉଛୁ। ଗୋଟେ ଭଲ କଥା ଏହା ଯେ ଏତେ ବି ଖରାପ ବନାଉନି ଚଳିବ ଠିକ ଠାକ ବନାଉଛି କାରଣ ଗୋଟେ ବିହାରୀ ଲୋକ କୋଡି ରୋଷେଇ କରୁଛି ତ ସିଏ ଭଲ ରୋଷେଇ କରୁଛି ଏତେ ବି ଖରାପ କରୁନି ଖାଲି ଗୋଟେ ଖରାପ କଣ ଲାଗୁଛି ଯୋଉ ଆମ ଓଡିଶାରେ ଥିଲା କଟି ଗୁର୍ମା ଚିଲି ମାଛ ଭଜା ପନିର କୁ କଚ ଏତେ ସମୟଚ ମିନି
ପିଜି ର ଦର କେତେ କେତେ ମାସକୁ ନଉଛି ପଇସା ସ
ଆମର ଜଣ ପିଛା ପଡୁଛି ଆଠ ହଜାର ମାନେ ସାତ ହଜାର ରୁମ ଭଡା ଆଉ ହଜାର ଆମର ମେଣ୍ଟେନ୍ ନାଇଁ ଟୋଟାଲ ହେଇକି ଆମ ଆଠ ହଜାର ପଡୁଛି ଦୁଇ ମାସରେ ଷୋହଳ ହଜାର ଆଉ।
ତାହେଲେ ମତେ ଯାହା ଲାଗୁଛି ମେଣ୍ ସେ ପରେ ଦେଇଦବ ନା ସେମିତି କିଛି ନାହିଁ
ବି ପାରିଲି ସି ଆମର ତିି ହଙ୍କ ଦ ମାସ ପାଇଁ ତିନି ହାର ଏ ପ ମାସକୁ ଆମର ଆଠ ହଜାର ନଉଛି ଯଉ ତିନି ହଜାର ଟଙ୍କା ଏକ୍ସଟ୍ରା ନେଇଛି। ସେଇଟା ହଉଛି ଆମେ କଣ ଭଙ୍ଗା ଭଙ୍ଗି କରିବୁ ପିଆ ପିଇ କରିକି କଣ ଭା ଭାି କରିବୁ କି କଣ ନଷ୍ଟ କରିବୁ ଜଳାଜଳି କରିବୁ ଯୋଉ ତା ବେଡ ଅଛି ଚିରା ଚିରି କରିବା ପାଇଁ ସେଥିପାଇଁ ସେ ନେଇଛି ତିନି ହଜାର ସେଇ ସେଇଟା ସେ ଗଲାବେଳେ ଫେରିଦବ କହିଛି, ସେଇଟା ଫେରିଦବ ଆଉ ଯୋଉ ସାତ ହଜାର ରୁମ ଭଡା ଆଉ ଯୋଉ ନଜାର ନେଇଛି ତା ଆମ ପାଣି ଖଚ ଖର୍ଚେଜର ଖର୍ଚ୍ଚ ବୁଝିଲ ରଟା ହଜାର ଏକ୍ସଟ୍ରା ନେଇଛି। ହଁ ଆଠ ହଜାର ଦେଖିଲେ ଠିକ ଅଛି, କାରଣ ସବୁ ପିଲାକୁ ନେଉଛି ଦଶ ହଜାର ପାଞ୍ଚଶହ ଆମେ ଦି ମାସ ପାଇଁ ଆସୁ ତ ସେଥିାଇଁ ଆମକୁ ଆଠ ହଜାର ନେଇଛି ଆମେ ଟିକେ କୁଆ ବଛ କରି ଆମର ଗ ସିନିୟର ଥିଲେ ତାଙ୍କେ କଥା ହେଇକି ଟିକେ ଆଠ ହଜାର ଆମ ପାଇଁ କରିଦିଅ ତ ଦୁଇ ହଜାର ଆମକୁ କମ ପଡିଲା ରୁମ ବି ଭଲ ଅଛି କାରଣ ଥ୍ରୀ ସେଙ୍ଗ ରୁ ରେ ଆମକୁ ସେଙ୍ଗରେ ମିଳିଛି ପଢାପଢି କରିବା ପାଇଁମ ଭଲ ସୁବିଧା ହଉଛି ଆଉ ଆମେ ତ ଅଛୁ ମାଇ ମୁଁ କଣ ପଚାରୁଥିଲି ତମେ ଗୋଟେ ରୁମରେ କେତେ ଜଣ କଣ ରହୁଛ? ହ୍ୟାଲୋ ଗୋଟେ ରୁମରେ ତମେ କେତେ ଜଣ କଣ ରହୁଛ?
ଆମେ ଗେ ନେଇ
ଆଠ ଅଛି ଗୋଟେ ସମରେ ଆଉ ଗୋଟେ ସମ ଗୋଟେ ପାଖାଖି ଷୋଳ ଲଟ୍ର ବା ତ କିଛି ଅସୁବିଧା ହଉନି ଅନ୍ୟ ହଷ୍ଟେଲରେ ଦେଖିଥିବ ଗୋ ହଲ ଗୋଟାଏ ଲେ-ଖି ପାରୁଥିବା ଦେଇଦୋବୁ ପାଖାପାଖି ପନ୍ଦରଟା ସ୍କୁଲର ଲୋକ ପାଇଁ। ତ ବୋହୁତ ଅପେକ୍ଷା କରିବାକୁ ପଡେ।
ଆଚ୍ଛା ଆଚ୍ଛା ହଁ ଏଇଟା ବି ଭଲ କଥା ଆମର ବି ଗୋଟେ ଭଲ କଥା ଏହା ଯେ ଆମକୁ ରୁମକୁ-କୁ ଲାଗି ଗିକି ଗୋଟେ ଲାଟିନ୍ ବାଥରୁମ୍ ଅଛି ମାନେ ପର୍ସନାଲ୍ ଲାଟିନ୍ ବାଥରୁମ୍ ଟାଇପର ଗୋଟେ ଅଛି ନିଜ ବାଥରୁମ୍ ନିଜେ ଗଲ ଆସିଲ କେହି କାହା ରୁମକୁୁ ଯିବନି ଆସିବନି ୱାସିଂ ମେସିନର ବି ସୁବିଧା ଦେଇଚି। କେବେ ଯାହା ବି ଯେବେ ଆଜି କାଲି ପାଞ୍ଚ ଦିନ ପରେ କେବେ କଣ ବି ହେଲେ ବି ତମେ ୱାସ୍ ବି କରି କରିପାରିବ ତା ଆହୁରି ଅଟୋମେଟିକ୍ ଆସିକି ଏମିତି ନାହିଁ ଯେ ଗୋଟେ ପରେ ଗୋଟେ ହବ ସେଇଟା ଗୋଟେ ଭଲ ସୁବିଧା ଦେଇଚି। ଆଉ ତମେ ଯୋଉ ରହୁଚ ଆମ ଯୋଉ ହଷ୍ଟେଲଟେ କୋହୁଚ ତମେ ଲୁଗାପଟା ନିଜେ କାଚା କାଚି କରୁଚ ନା ତମ ପାଇଁ ବି କିଛି ୱାସିଂ ମେସିନର ସୁବିଧା ଅଛି?
ଆଉ ଲୁଗା ତ ନାଇଁ ଆମ ଡ୍ରେସ ପେଣ୍ଟ୍ ଯାହାହେଲେ ଛାଲୁ। ହାଲୋ ଆମେ ଡ୍ରେସ୍ ପେଣ୍ଟ ଯୋଉ ଆଣି ଯୋଉ ଡ୍ରେସ ପେଣ୍ଟ ଆଣିଚୁ ଆମେ ସର୍ଫ ଟିକେ ଧରିକି ପଳେଆସିଚୁ ବାଲଟି ମଧ୍ୟ ଗୋଟେ କିଣିଦେଲୁ ବାରି ବାରି ଗାଧେଇକି ଗାଧେଇ ଗଲା ବେଳଠୁ କାଚିକି ଧରି ପଳେ ଆସଚୁ ଆଉ ଆଉ କଣ କରିବୁ ଆରେ ୱାସିଙ୍ଗ ମେସିନ୍ ସୁବିଧା ଏଠି ନାଇଁ ୱାସିଙ୍ଗ ମେସିନ୍ ସୁ ସୁବିଧା ଯଦି ଥାନ୍ତା ତାହଲେ ଆଉ ବୋହୁତ ପଇସା ନିଅନ୍ତା।
ହଁ ସେଇଟା ବି ସତ କଥା ଆହୁରି ଗୋଟେ କ ତ ଭାଇ ମାସେ ପାଇଁ ଅଛ ଆମେ ଯଦି ସବୁ ସୁବିଧା ଖୋଜିବା ନିଜ ଘର ପରିଆ ତାହଲେ ସେଇଟା ତ ଆଉ ସମ୍ଭବ ନୁହେଁ ନା। ଟିକେ ତ ମାସେ ଦିମାସେ ପାଇଁ ତ ଆମେ ଆଡଜଷ୍ଟ କରିକି ରହିବାକୁ ପଡିବ ହଁ ଯେବେ ଯ ଯଦି ଆମେ ବର୍ଷେ ଦୁଇ ବର୍ଷ ପାଇଁ ଥାନ୍ତେ ଯଦି ତାହେଲେ ୱାସିଂ ମେସିନ୍ ପଇସା ଟିକେ ଅଧିକ ନେଲେ ବି ହଁ ବର୍ଷେ ରହିବା ଦିବର୍ଷ ରହିବା କେତେ କାଚିବା ଟାଇମ୍ ମିଳିବନି କହିିକି ଆମ ୱାସିଂ ମେସିନ୍ ଖୋଜନ୍ତି? ମାସେ ଅଛି ସପ୍ତାହକୁ ଥରେ ଦିନ ଘ-ଘଣ୍ଟାଟେ ଦେଇ କାଚିଲେ ଆମ ବି ଲୁଗା ପଟା ସଫା ହେଇଯିବ। ଆଉ ତ ସେମିତି କିଛି ଅସୁ ତାନେ ହେଲେ ତମେ ଯୋଉ କହିଲ ଅଗଷ୍ଟ ଏକେରେ ଆସିବା ଆଉ ତ ମେ ମୁଁ କଣ କହୁଥୁଲା ମୁଁ ଆସୁଚି ଜୁଲାଇ ଛବିଶିରେ ଟିକେ ସୁନାବେଶ
ଆରେ ନିଶ୍ଚୟ ନିଶ୍ଚୟ ତମେ ଆସ ଆମେ ପ୍ଲାନ୍ ଅଛି ଆମ ପୁରୀ ଯିବୁ ଏବଂ ସୁନାବେଶ ବାହୁଡା ଯାତ୍ରା ଏବଂ ସୁନାବେଶ ଦୁଇ ଦିନ ରହିକି ଆସିବୁ। ତମେ ତ ଗାଁକୁ ପଳେଇ ଆସିବ ଦୋଳ ନା ଶୋଳ ଆଡୁ।
ହଁ ମୁଁ ତ ଷୋହଳ ଆଡୁ ପଢେଇବି ଆଉ ମୁଁ କଣ କହୁଥୁଲି କି ମୋର ଜୁଲାଇ ତେଇଶ୍ ନା ଜୁଲାଇ ପଚିଶିରେ ଟିସିଏସର ଏଗଜାମ୍ ଅଛି ବୁଝିଲେନା ଆମ କଲେଜରେ। ତାପାଇଁ ତ ମୁଁ ଟିକେ ପ୍ରିପାରେସନ୍ କରିବା ଏବେ ଯାଏଁ କିଛି ଷ୍ଟାର୍ଟ୍ କରିନି। କାଲି କି ଅଛି ମୋର ତିରୁପତିରି କି ବୁଲିବାକୁ ଯିବାର ପ୍ଲାନ୍ ଅଛି। ସେଇଠୁ ଆସିଲେ ଟିକେ ଟିସିଏସ୍ ପାଇଁ ପ୍ରିପାରେସନ୍ ଷ୍ଟାର୍ଟ୍ କରିବି ତାପରେ ଭାବୁ ଛି ମୁଁ ତ ବାହୁଡା ତ ଦେଖିବିନି କାରଣ ବାହୁଡା ଏତେ ଗହଳି ହବ ରହିପାରିବିନି ମୁଁ। କାରଣ ସବୁ ମୋର ଅଫିସ ପଚିଶରେ ବାହୁଡା ଛବିଶିରେ ପଢୁଚି ମୋର ତ ଏଗଜାମ ଅଛି ହବନି ସୁନାବେଶ ଦେଖିବାକୁ ଯିବି ଗଲେ ସେ ଟିକେ ବୁଲାବୁଲି କରିବା ପାଖରେ କଣ କଣ ଭଲ ଜାଗା ଅଛି କହିପାରିବ?
ହ ସୁନାବେଶ ଭାଇ ପୁରୀରେ ତ ମତେ ଏତିକି ସ୍ୱର୍ଗଦ୍ୱାର ଅଛି ସ୍ୱର୍ଗଦ୍ୱାର ଯିବା। ଠିକଅଛି ଏବଂ ସମୁଦ୍ର କୂଳକୁ ଯିବା ପୁରୀର। ଆଚ୍ଛା ପୁରୀ ପାଖର ଆମର ଗୋଟେ କୋଣାର୍କ ମନ୍ଦିର ଅଛି କୋଣାର୍କ ମନ୍ଦିର କୁ ମଧ୍ୟ ଯିବା ପ୍ରାୟ ପୋରୀରୁୁ ଗୋଟେ ପଚାଶରୁ ଷାଠିଏ କିଲୋମିଟର ଦୂରରେ ଅଛି।
ହଁ ହଁ।
ଆମ ପୁରୀରୁ ଗୋଟେ ଆଉ ଗୋଟେ ସହର ଅଛି ଭୁବନେଶ୍ଵର ଯୋଉଠି ଆମେ ଅଛୁ।
ଏ ସେଇ ସହରରେ ମୁଁ ଲିଙ୍ଗରାଜ ମନ୍ଦିର, ଧଉଳଗିରି, ଉଦୟଗିରି, ବୋହୁତ ପ୍ରକାର ମନ୍ଦିର ଅଛି। ଆଉ ନନ୍ଦନକାନନ ତମେ ଯଦି ହବ ବଲେ ଆମେ ସବୁ ମନ୍ଦିର ପ୍ରାୟ ବୁଲିକି ଯିବା। ତମେ ରାଜି ନା ତମର ଖାଲି ସୁନାବେଶ ଦେଖିବାର ପ୍ଲାନ ଅଛି।
ନାଇଁ ତମେ କହିଲା ପରେ ତ ସବୁ ଜାଗା ବୁଲିଲେ ବି ହ ହବ ବଟ କହୁନାହାନ୍ତି ସମୟ ସମୟର ଖେଳ ଦେଖିବା ସେ ଟାଇମରେ କଣ ହଉଚି କାରଣ ଟିକେ ମୋ ସୁନାବେଶ ଦେଖିବାର ମନ ଅଛି। ଫାଷ୍ଟ କଥା ସୁନାବେଶ ଦେଖିବା ତାପରେ ଦେଖିବା କଲେଜରେ ଆଉ ଥରେ ଏକ୍ଜାମ ଅଛି କଣ କହୁଥିଲେ? ପୁଣି ଆସିଲେ ଟିକେ ବିଶାଖପାଟଣା ଆମ ଯିବାର ଅଛି ତ ସତେଇଶି ଛବିଶ ଆଡି, ସିଏ ଅଠେଇଶି ମାନେ ଅଠେଇଶି ଆଡି ସିଏ ଟିକେ ସୀମାଞ୍ଚଳରେ ଟିକେ ଯାତ୍ରା ଅଛି ବୁଲିବା କରିବାକୁ। ଦେଖିବା ହବ ହେଲେ ସୁନାବେେଶ ପାଖରେ ଗୋଟେ ଦିଟା ତମେ କହିଲାେ କୋଣାର୍କ ଚନ୍ଦ୍ରଭାଗା ଗୋଟେ ଅ ସେମିତି ଗୋଟେ ଦିଇଟା ଜାଗା ବୁଲିକି ଆସିଯବା ଭାବୁଛି। ଆଉ ପୁଣି ଥରେ ଯେ ବିିବୁ ପିଲାଟି ଅଛି ସେ ଆମ ସାଙ୍ଗ ଜାଣିଥିବ ସିଏ ଅଗଷ୍ଟ ମାସରେ ଆସିବି କହୁଥିଲା। ହଁ ଅଗଷ୍ଟ ପନ୍ଦର ଆଡେ ଆସିବି କହୁଥିଲା। ସେଇ ଟାଇମରେ ହବ ବଲେ ଗଲେ ପୁରୀ ଘଟଗାଁ ତାରିଣୀ ପାଖରେ ଦିଇ ତିନିଟା ମନ୍ଦିର ନନ୍ଦନକାନନ ବୁଲାବୁଲି କରିକି ଆସିଲେ ହବ। ଆଉ ଏବେ ତ ଭାଇ ଭାବିଛି ଖାଲି ସୁନାବେଶ ଦେଖିବି ପାଖରେ ଗୋଟେ ଦିଟା ମନ୍ଦିର ବୁଲିକି ଟିକେ ବିଚ ଆଡ଼େ ଯାଇକି ତମ ସହିତ ଟିକ ମିଶାମିଶି କରିକି ଆସିବି ବୋଲି ଭାବୁଛି ମନରେ ଦେଖିବା କଣ ହଉଛି ଆଉ।
ଭାଇ ମୁଁ କହୁଛି ତା ବୁଲାବୁଲି ଆମର ସରିଲା ପରେ ଯେତେବେଳେ ଫୁଲବାଣି ରୁ ଆସିବା ଟାଇମ ରେ ଆମେ ଗୋଟେ ବଣ ।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
କଣ କରିବା କହୁଛ?
ବଣଭୋଜି ଟେ କରିବା।
ହଁ ହଁ ନିଶ୍ଚୟ ନିଶ୍ଚୟ ଭାଇ ବଣଭୋଜି ତ କରିବା ନା। କାରଣ ବହୁତ ଦିନ ହେଇଗଲା ବଣଭୋଜି ସେଠି ବି ଆମେ କରିନେ।ଆଉ ଦି ବର୍ଷ ତଳେ ବଣଭୋଜି ଗୋଟେ ହେଇଥିଲା।ସେଇଟା ବି ଏତେ ସାଙ୍ଗ ବି କରିନଥିଲେ ପାଞ୍ଚ ଛଅ ଜଣ କରିଥିଲେ। ଏଥର ଗୋଟେ ବଣ ଭୋଜି ଭଲସେ କରିବା ଆଉ।
କରିବା କରିବା ଭାଇ।
ହଁ ହେଲେ କଣ କଣ କରିବା କଣ କଣ କିଛି ଭାବିଛ କି?
କଣ ମୁଁ ଭାବୁଛି ଭାତ ଡାଲି କରିଦବା। ଆଉ ଯୋଉମାନେ ଆଇଁଷ ଖାଇବେନି ତାଙ୍କ ପାଇଁ ଖୁରୁମା ଏବଂ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
ଆଉ ଆଇଁଷରେ ଆମେ ଭାବୁଚେ ଚିକେନ ତରକାରୀ ଆଉ ସାଲାଡ।
ଆଚ୍ଛା ଆଚ୍ଛା ଏଇଟା ବି ସତ କଥା କାରଣ ଯୋଉ ପିଲା ତ ଆମିଷ ଖାଇବେନି ତାଙ୍କ ପାଇଁ ତ କିଛି ନିରାମିଷ ଗୋଡେ କରିବାକୁ ପଡିବ ନହେଲେ କିଛି ଭଲ ଲାଗିବନି। ହେଲେ ମୁଁ କଣ ଭାବୁଚି ଆଉ ଫିଷ୍ଟ୍ ତ କରିବା ତମେ କଥା ରଖିଲ ମୋର ବର୍ତ୍ତମାନ ଚାର୍ଜ ନାହିଁ ମୁଁ ତମକୁ କିଛି ସମୟ ପରେ କଲ୍ କରୁଛି ପୁଣି ଏ ବିଷୟରେ କଥା ହେବା ଆଉ।
ହଉ ଠିକ ଅଛି ଠିକ ଅଛି ହଁ ଭାଇ ଠିକ ଅଛି ରହିଲୁ ମୁଁ ମଧ୍ୟେ ରହିଲି। ।